ହଁ।
କଁ କରୁଚୁ?
ଏଇଠି ଆସିଚି ଟିକେ ପଡିଆଡେ ଆଜି ବ୍ୟାଟବଲ ମ୍ୟାଚ ଅଛି ତ ଦେଖିଆକୁ ଆଇଚୁ ଆଉ ହୁଁ।
ତୁ ଖେଳିବୁନି କି?
ନା ମ ଆମେ ତ ଦେଖଣାହା ରି ଆଉ ଦର୍ଶକ। ଆମେ ଆସିବୁ ବସିବୁ ଚାରିପଟେ ଦେଖିବୁ ବଲ ଯଦି ଆମ ଆଡେ ଗଲା ଆମେ ଉଁ ଉଁ ତାକୁ ଧରିକି ଭିତୁରୁକୁ ଦେଇଦବୁ ଖେଳ ତମେ ଛକା ମାର ଆମେ ବଲ । ଦବୁ।
ହଁ ଆରେ ଆଜି କିଏ ଦବ ବୋଲି କଇଲା କିଏ କହୁଥିଲା ଗୌତମ ଭାଇ ଘରିକା ଦେବେ ଭାତ, ଡାଲି
ପିଲାମାନେ ଆସିବେ ଖେଳିବେ, ଖାଇବେ, ପିଇବେ ଖେଳିବେ ଆଉଥରେ ଖାଇବେ ଯିବେ ଆଉ।
ହୁଁ ସନ୍ଧ୍ୟା ଆସି ଦେବେ। ହୁଁ ତୁ ବି ଆରେ ନା ଥିଲୁ ତୁ ଗାଁରେ ନଥିଲୁ ଗୌତମ ଭାଇ ଆଉ ଜିତୁ ଭାଇ ଆଉ କିଏ ଲିଙ୍ଗାଦାଦା ଦେଇଥିଲେ ଅଣ୍ଡା ଝୋଳ ଦେଇଥିଲେ କରିଆ ଖାୟାକୁ।
ହଁ।
ହୁଁ। ଅଙ୍ଗନ ଆଡି ଦିଦି ଅଣ୍ଡା।
ଓ ହଉ। ଆଉ ଆସନ୍ତୁ ଖେଳନ୍ତୁ ଖେଳିବେ ନାମ ଗାଧୋଇନି। ଗାଧୋଇନି ଗାଧୋଇବି। ହଁ ଦାନ୍ତ ଘଷି ସାରିଛି। ବ୍ରସ କ ଦାନ୍ତ ଘସିିଛି ଯିବି ଗ ଦେବି ଖାଇବି, ତାପରେ ନାନୀ ଘରକୁ ପୁଣି ନେଇକି ଯିବି ଆଜି ଜିନିଷ ପତ୍ର ରଜ ପାଇଁ।
ରଜଭାର ରଜଭାର?
ବରା, ଚପ, ବାଇଗଣ। ଆଳୁ। ଗୋଳହାଣ୍ଡି।
କ ଗଡ଼ ହାଣ୍ଡି? ଏ ଏଠୁ କେତେ ବାଟ?
ଏଇଠୁ ଏ ଚାଳିଶ ପଇଁତିରିଶ ହବ ଆଉ।
କେମିତି ଯିବୁ କୋଉ କୋଉ ଗାଁ ଦେଇକି ଯିବୁ?
ଗାଁ ବାଇକ ରେ ଯିବି। ବାଇକରେ ଗଲେ ଆଗ ପଡିବ ନୂଆ ଗାଁ। ନୂଆ ଗାଁ ତାପରେ। ମୁଦୁରାଙ୍ଗ। ମଦୁରାଙ୍ଗ ପରେ କୋରଡ଼ା। କୋରଡ଼ା ପରେ ମହିତମା। ମହିତମା ଠୁ ସିଧା ଗଲେ ଏନ୍ ଏଚ ରେ ଦଶ ପଲା ଯିବ।
କିନ୍ତୁ ସେ ଏଇ ଏଇ ଯୋଉ ମହିଦରଗା ଜଙ୍ଗଲ ଟା ଦେଖୁଚନ୍ତି ନା କେଡେଟେ?
ଆରେ ଜଙ୍ଗଲ କଥା କହୁଚୁ, ଜଙ୍ଗଲରେ ଆଗରୁ ସବୁ କହନ୍ତି ଦିଟା ଚୋର ରୁହନ୍ତି। ଦିଟା ଚୋର ରହିବେ ଯେ ମୁଣ୍ଡିଆ ଉପରେ ପଥର ଉପରେ ବସିବେ। ଏଇପଟୁ ଗଲେ ଯି ଜଣା ପଡ଼ିବ ସେଇପଟୁ ଜଙ୍ଗଲରୁ କେ ଏମଣ୍ଟ୍ରି କଲା ଜଣା ପଡିବ। ତା ଯିଏ ଯେତେବେଳେ ପଶିକି ଆସିବ ଇଏ ଦି ଜଣ ଯାକ ଯାଇକି ଆଟାକ୍ କରିବେ ଆଉ । ହେ ଆମକୁ ଦିଅ କଣ ଆଣିଚ ଇଏ ସିଏ। ସେମିତି ସେଇଥି ପାଇଁ ସେ ଥୀରେ ସେ ଜଙ୍ଗଲରେ ଗଲେ ସବୁ ଲୋକମାନେ ଡରୁଚନ୍ତି।
ହୁଁ। କେତେବେଳେ ବାହାରିବ?
ହେଲୋ ବାହାରିବି ଏଗାରଟା ର ମୁଁ ଘରେ ଏଇନୁ ଶୋ ସରିନି ସବୁ?
ଆଉ ଖେଳ ଦେଖିବୁନି?
ହଁ ଆସିବା ନା ଦେଇ ଦେଇକି ମୁଁ ଆସେ ।
ଆଉ ଉଁ କଣ? ମାନେ ଏ ଯୋଉ ଘରେ ତିଆରି କରୁଚ କି?
ହଁ ତିଆରି କରିବିନି ହବ। କିଣିଲେ କେତେ କିଣିବ? ଦିଆଡେ ଯିବାକୁ ପଡିବ। ନାନୀ ଘରୁକୁ ଯିବି। ତାପରେ କେବ୍ ତାର କେଦାର ନାନୀ ହ ତାଙ୍କ ଘରଠିକି ଯିବି। ହୁଁ।
ହେଲା। ମାନେ ତମ ଘରେ? ତାଲେ ଯଦି ତମ ଭାର ଟା ତ ଦିଦି ଘରକୁ ଦେଇଦବୁ?
ହଁ।
ହଁ ଆଉ ଆଉ ଗୋଟେ ଭାରଟା
ଆଉ ଗୋଟେ ଭାରଟା ସାହି ବାଣ୍ଟିବେ ଆଉ।
ହୁଁ ସାଇ ବାଣ୍ଟି ଦେବେ ହଁ। ଆମ ସାଇଆଡ଼େ ଆଣିବୁ ଭାରି।
ପଲଥିନ୍ ରେ ବାନ୍ଧିକି ପଠେଇଦେବି ଆଉ। ଆବେ ଭାର ମାନେ ଦେଖେ ଏବେ ରଜ ଭାର ମାନେ ସେଥିରେ ମାନେ ନେଇକି ଯାଆନ୍ତି ଗୋଟେ ଯେମିତି ଗୋଟେ ପନିପରିବାରେ ଆଳୁ ବାଇଗଣ କଖାରୁ ମାନେ ଯାହା ଯାହା ପନିପରିବା ତମେ ନେଇପାରିଲ। ଆଉ ଯୋ ଜିନିଷଟା ନଥିବ ଆଉ କଣ ବାଧ୍ୟ କରି କି ନବ କି? ଯୋଉ ଜିନିଷଟା ନେଇ ପାଇଲ। ତାପରେ ତୋ ମିଠା ମିଠି ଯଦି ଘରେ କରିବ ବଲେ କରିବ ନହେଲେ କିଣା କିିଣି କରିକି ନଉଛନ୍ତି। ଆଗରୁ ସବୁ ନଉଥିଲେ ଯେତେବେଳେ ନୂଆ ନୂଆ ଯେ ବାହା ହେଇ ଥିବ। ପଣସ ନେବେ ତାପରେ ମୁଢ୍
ମାନେ କଣ କହିଲୁ ସେଇ ସେଇ ଟାଇମରେ ଯାହା ହଉଥିଲା। ମାନେ ଖରାଦିନେମ୍ ଖରାଦିନେ ପଣସ ଆମ୍ବ।
ହଁ ହଁ ଆଉ ସେଇ ଟାଇମରେ ବୋଲେ ସେଇ ଟାଇମରେ ଯାହା ତମକୁ ମିଳିଲା ଆଉ ଖରାଦିନେ ଖରାଦିନେ କହିବୁ ଆମକୁ ଅଲଗା କଣ ଦିଅ ବୋଲି ସେମିତି ହବ କି? ଏଇଠି ଏ ଦିନେ ଆମ୍ବ ।ଏଇଠି ଚାଲିଛି ଆମ୍ବ ପଣସ ଚାଲିଛି ଏଇ ଦିନେ ଦିଆହବ। ଆଉ ଜଣକହିବ ଶୀତଦିନେ ଆମଘରକୁ ଆମ୍ବ ଆଣି ଦେ।
ହୁଁ। ଏବେ ତମର ଛୁଟି ଅଛି। ସେ ଚାକିରିୀ ଛୁଟି ଅଛି ତାହେଲେ?
କଣ ଏଇଠି ଚାଲିଛି କାମ ଆଉ?
ହୁଁ ଆଉ ରଜ ପ
ନା ରଜ ଦୋଳି ଖେଳିଲେ ଡର ଲାଗୁଛି। ଦୋଳି ମୁ ଖେଳୁନି ଖେଳୁନି ଡର ଲାଗୁଛି।
ହୁଁ। ଆ ଝି
ଝିଅ ପିଲାମାନେ ଆଗରୁ ଖେଳୁଥିଲେ ନା ଆଉ ଏବେ ଆଉ ଖେଳେଇବାକୁ ନାହାଁନ୍ତି ବା।
ଦୋଳି କରିବ କି ଖେଳିବ କି ନାଇଁ କି।
ସେୟା ବା ଆଗରୁ ଥିଲେ ସବୁ ଖେଳିବାକୁ ଥିଲେ ଖେଳେଇବାକୁ ଥିଲେ। ଏବେ ଖେଳିବାକୁ ଅଛନ୍ତି କିନ୍ତୁ। ଖେଳେଇବାକୁ ନାହାଁନ୍ତି ବା।
ହୁଁ ସବୁ ବାହାରେ।
ହଁ। ସବୁ ବାଙ୍ଗାଲୋର କିଏ ହାଇଦ୍ରାବାଦ। କିଏ ସୁୁରାଟ।
ସବୁ କ୍ଷୀର ଫ୍ୟାକ୍ଟରୀ ଚାହା ଫ୍ୟାକ୍ଟରୀ। ସେ କେକ ଫ୍ୟାକ୍ଟରୀ ସବୁ ଯାଇଛନ୍ତି । ଦେ। ଆଉ ଏଇ ବର୍ଷ ଆମ୍ବ ଖାଇଚ ନା ନାଇ।
ହୁଁ ଆଜି ସକାଳେ ଯାଇଥିଲା ଆମ ଗଛରେ ଥିଲା ଆମ୍ୱ ଯେ। ତାକୁ ପାରିକି ଆଣା ହୁଏ ବସ୍ତେଭର ଆଉ ଥିଲା ଆମର ଯେତିକି ଆମ୍ୱ ଥିଲା ଆହୁରି ମା ମାସେ ହବ ଯାଇଥାନ୍ତା। ମାନେ ପାଚିନି କଞ୍ଚା ଥିଲା ଯେ ମା। ମାଙ୍କଡ଼ ମାନେ ସବୁ ଖାଇଦେଇକି। ଫାଳେ ଫାଳେ ଖାଇକି ପକେଇ ଦଉଛନ୍ତି।
ଆର୍ ଦି ଗୁଡିଆ ମାଙ୍କଡ଼ ଅଛନ୍ତି ନା ନାଇଁ।
ଦି ଗୁଡିଆ ମାଙ୍କଡ ତ ବେଶୀ ଆଉ।
ଉୁଁ ମାନେ ତାଙ୍କର ଆମ୍ବ ଗ ତାଙ୍କର ଆମ୍ବ ଗଛ ନଥାଉ କିନ୍ତୁ ହାଲୋ। ହଁ ନାଇଁ ବ୍ୟାଗ ଫୁଲ ନୁହ ଘର ଫୁଲୁ। ଘର ଭିତରେ ପଶି ପାରିବୁନି। ଦେ।
ଆମ୍ୱ, ପଣସ ଏରା ନଥିବ କୋଉଠି ଯୋଉ ଘରେ ଦେଖିବ ଆଙ୍କର ଗୋଟେ ତୁଟା। ଛା ଆମ୍ବ ତୋଟା ଅଛି ଗୋଟେ। ନହେଲେ ଏତେ କୁଆଡେ ଆଣିବେ? ହୁଁ ଆମ ସାହିପ ବା ଦେଖିବ ଯାହାର କଦଳୀ ପାକଳ ହେଇଗଲାଣି। ଖାନ୍ଦେ।
ହୁଁ।
ତଥାଶୀଘ୍ର ହାଣି ନେ ଆଉ ଯଦି ଗଛରେ ପାଚିଲା ଜାଙ୍କେ ରଖିବୁ ପାଇବୁନି ନେ-ନେଇ ଯାଇଥିବେ ସବୁ।
ଆମର କଦଳେଶ୍ଵର ହେଇଯ ମୁଁ ଏବେ। କିଲିଣି ଯାହାହେଲେ ବି କେତେ ତିନି ହଜାର ଟଙ୍କାର କଦଳୀ ବିକି ସାଇଲିଣିି। ହଁ ଏଟା ଗୋଟେ ଖାନ୍ଦି ପଡିଚି, ଏଇଟା ଭାବୁଚି। ଆଉ? ହୁଁ। ତମେ ବି କର। ଫାଇଦାର ରହିବ।
ହଁ।
ହୁଁ। ଦେଖୁନ ଆଡେ ରୋମିଅକୁ
ଗାମୁଛା ପକେଇକି ବୁଲୁଚି।
ଭଲ ଭଲ ଆଜି ଖାଲି କା ବୁଲି ଯାଉଥିଲ ପରା ତମେ ଆଜି?
ଆଜି ନାଇଁ ମ କାଲି ହବ ଯଦି। ଯ ଆଜି ତ ଆଡେ ମୁଁ ନାନୀ ଘରକୁ ଯିବି ଆସିଲେ ଟିକେ ଖେଳ ଦେଖିବା।
ହୁଁ।
ଟାଇମ୍ ହେବ ନି। ସେତବେ ଗାଡି ନେଇକି ଆସିଲାଣି ନା ନା ନା ନା।
ଖାଲି ବହିରେ ପଢିଛୁ।
ହୁଁ ବହିରେ ପଡିିଚି ବହିରେ ଫ ଫଟୋ ଦେଖିଛି ମୋବାଇଲ ରେ ଫଟୋ ଦେଖିଛି। ନ୍ତୁ ଯାଇନି
ଆଉ କୋଉଠି କୋଉଠି ଯାଇଛୁ?
ଆଉ ପୁରୀ ଯାଇଥିଲି ଏବେ
ହୁଁ ହୁଁ ଏ ମର ନା ଜାଇ ଲେ
ହଁ ମନୋଜ ଯାଇଥିଲା ବିବେକ ଯାଇଥିଲା ବିବେକକୁ ପୁଣି ଟ୍ରେନ ରେ ଗୋଟେ ଲାଇନ ମାରିଥିଲା ଜଣେ।
ଆଜି ଗୋଟେ ଛକାଟେ ମତେ ପ୍ରପୋଜ କଲା।
ଛକ୍ ଛକ୍କା ଟା ଆଇ ଲଭ ୟୁ କହୁଚି।
ହଁ।
ଏଇ ମୁ ଏଇ ପଟେ ଯୋଉ
ବ ହଁ ବ୍ୟାଙ୍କ ନାଇଁ ନାଇଁ ଆ ଆମ ଘର ଦେଇକି ଯାଉଥିଲା ଯେ କଲା ଏ ରମ୍ୟ ଆଇ ଲଭ ୟୁ
ଆଉ ତାହେଲେ
ହୁଁ।
ଡାକି ଯାଛି କି ଯାଚି ଯାଚି ହେଇକି ତମକୁ ଦଉଛନ୍ତି ଆଉ।
ଆଉ ତମକୁ କିଏ ଏମିତି କହିପାରିବ କି?
ନା ନା ଆମର ଏମିତି ଅଛି କି ଆମର ଏମିତି ନାହିଁ ବା। ହଁ ଦେଖିକି ସେ ସେଠୁ ଆଉ କଣ ବାଡ଼ଉ ବାଡ଼ଉ ଆଉ କଣ ବାଜି ଜିବ ଯଦି
ସାଇଜ ଏଇପଟେ ଏଇପଟେ ଦେଖୁଛୁ ଆଜି ଖେଳ ହବ ଯେ ଜଙ୍ଗ ଭିତରେ କାଟା ହେଇଯାଇଛି। ଟିବକ୍ସ ହେଲାଣି।
ହଁ। ଆରେ ଶୁଣୁନୁ ଆମେ ଖେଳୁ ମାନେ କଲେଜ ରୁ ଆସୁଥିଲୁ କହିଲା ହେଇଯୋଉ ଛକାଟା କହିଲା ଭାଲୁ ଦେଖିବୁ କି? ଆମେ କହିଲୁ ମାନେ ସମ ମନା କଲେ ମୁଁ କହିଲି ମୁଁ ଟିକେ ଦେଖିଦିଏ ଭାଲୁ ଟା ଟିକେ ଦେଖିଦିଏ କୋଉଠି କଣ ଅଛି ଆଉ ସା ଏକାଥରେ ଟେକି ଦେଲା ଏକାଥରେକେ। ଇଏ ତା ଲୁଗାଟା।
ଆଁ
ଉଁ
ଓ ହୋ। ହେ-ହେ-ହେ ହ ଦେଖିଲ ଦେଖିଲ ଭାଲୁ ଦେଖିଲ ହେ-ହେ-ହେ ହଁ ହଁ ଏଇଠି ହରିଣ ଦିଟା ଏଇଠି ଦେଖେ ହରିଣ ତିନିଟା ବୁଲୁଛନ୍ତି ଆମ ଗାଁ ପଡିଆରେ ଏଇଠି ଦେଖୁନୁ ତିନିଟା ହରିଣ ବୁଲୁଛନ୍ତି ପଡିଆରେ।
ହଁ
ହୁଁ ଆଉ ଏବେ କଣ
ଏବେ ଏଠି ପଡିଆଡେ ଆସିଥିଲୁ ବା ସରିଲାଣି ଯାଉଛୁ ଯିବୁ।
କେତେବେଳେ ଘରକୁ ଯିବୁ?
ଏବେ ଏଠି ବା ବାହାରିଲି ଆଉ ସରିଲା ଆଉ
ତମର ଏନ୍ ଏଚ୍ ସାଇଡ ରେ ସ୍କୁଲଟା ନା? ହୁଁ ମୁଁ କେବେ ଯାଇନି ତୁ ତମ ଗାଁକୁ।
ହ ହଉ।
ହୁଁ ଓ ହଉ ଆଉ ରଖୁଛି।
ହଁ ହଁ